ହାଲୋ।
ହଁ ପାଜା।
ଆଜ୍ଞା ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ନମସ୍କାର।
କେମିତି ଅଛନ୍ତି?
ହୁଁ ଭଲ ଗୁଡ୍ସ୍ ଆପଣ?
ହଁ ମୁଁ ବି ଭଲ ଅଛି।
ହଁ ଅଧା ଆଉ କୋଉଠୁ କଁ କଣ କରୁଛନ୍ତି?
ଏଇ ଶୋଇଥିଲି ଏଇ ଶୋଇଥିଲି ଆଉ।
ହଁ ଭଲ ଆଉ। ହୁଁ ଘର କଡରେ ଅଛି କିଛି ନାହିଁ ଖାସ୍ ନାହିଁ ଅଛି ଆଉ। ଆଉ ଆପଣ କଣ ଗ୍ରାଜୁଏସନ୍ ପରେ ଯୋଉ ଆ ଏମ୍ ଏ ଡି ପି ଏଚ୍ ପି ଏଚ୍ ଡି କରିବା କଥା କହୁଥିଲେ।
ଆଜ୍ଞା ଆଜ୍ଞା ମୁଁ କହୁଥିଲି ଆ ମାନେ ଏମ୍ ଏ ଡି କଲେ କଣ ଲାଭ ହବ? କିମ୍ବା ସେଥିରେ କଣ ସୁୁବିଧା ଅଛି ଆଗକୁ ମୁଁ ଭାବୁଛି ସେତବେଳୁ‌।
ଆକ୍ଚୁଲିରେ ଆପଣ ଯଦି ଏବେ ବି ଡି ସହିତ ଏମ୍ କରିଦେବେ ବି ଡି ପି ଜି ଅଛି ଅଲରେଡି?
ଆଜ୍ଞା।
ନିଶ୍ଚୟ ସେଥିପାଇଁ ଆପଣ ହଁ ହ୍ୟାଲୋ। ଆପଣ ଯଦି ଏ ଏବେ ଆମର ଯଦି ଆପଣ ଯଦି ଏମ ଏଡ କରନ୍ତି ତାହେଲେ ଯୋଉ ଆମର ଇଏସ ବାହାରିଛି ଓ ଇ ଏସ ଓଡ଼ିଶା ଇନସ୍ପେସନ ସର୍ଭିସ ଶୁଣିଛନ୍ତି?
ଆଜ୍ଞା।
ଓଡିଶା ଏଜୁକେଶନ ସର୍ଭିସରେ ଆପଣ ସେଇ ପୋଷ୍ଟ ପାଇଁ ଏଲିଜିବୁଲ ହେଇକି ମାନେ ବୟସ ସତେଇଶ ଅଠେଇଶି ବର୍ଷ ବୟସରେ ଆପଣ ନିହାତି ଗୋଟେ ହାଇସ୍କୁଲ ଏଚ ଏମ୍ ଏ ହେଇକି ବାହାରିବେ। ତାପରଠୁ ବିଓ ଡିଓ ସବୁ ଏଇ ଲେବୁଲ୍ ଅଫିସର୍ ଯାଙ୍କେ ଯିବେ ଇଏ ଲେବଲକୁ ଟାଇଟ ଲେବଲ ଜାଙ୍କେ ଯିବେ। ଠିକ ଅଛି ଏମିତି କଲେ ଏଇଟା ଏମିତି କଲେ ଏଇଟା ହବ। ଆ ଏମେଏଟ୍ କଲେ କଣ ହବ ଟିଚର୍ ଏଜୁକେଟର ନାଇଁ କି
ଆଜ୍ଞା।
ଟିଚର୍ସ ଏଜୁକେଟର ପାଇଁ ଟିଚର୍ସ ଏଜୁକେଟର ମାନେ କାଉଟା କହିଲେ ଯୋଉମାନେ ବିଇଡି କଲେଜରେ ପଢାନ୍ତି। ସିଟି କଲେଜରେ ପଢାନ୍ତି ସେମାନେ
ହ୍ୟାଲୋ।
ସେଇ ପୋଷ୍ଟ ପାଇଁ ଆପଣ ଇଲିଜିିବୁଲ ହେଇପାରିବେ। ହେଲା ଆଉ ହଁ ଏବେ ଏବେ ଏବେ ରିସେଣ୍ଟଲି ବାହାରିଛି ଇନ୍ଫାକ୍ଟ ପୋଷ୍ଟ ଗ୍ରାଜୁଏଟ ପି ଜି ଏଲ୍ ପାଇଁ ଗୋଟେ ପୋଷ୍ଟ ଲେବେଲ ର ଗୋଟେ ବାହାରିଛି ବୋଧେ ପୋଷ୍ଟ ଟା।
ଆଜ୍ଞା।
ତ ସେଇଟା ଗୋଟେ ଆପଣ ପୋଷ୍ଟ କମ୍ପିଡିସନ ବି ବହୁତ। ଅଧିକବି ନୁହେଁ ମାନେ ଯଦି ଟିକେ ପଢାପଢି ସେକ୍ୟୁର କରନ୍ତି ତାହେଲେ ବେଟର କରିବ।
ଆଜ୍ଞା।
ଭଲ ହବ ମୁଁ ବି ତ ଆ ପରେ ମେଡି ହିଁ କରିବି ଚେଷ୍ଟା କରୁଛି।
ଆପଣ ବି ଇଡି କରିଛନ୍ତି?
ବିଇଡି କଣ୍ଟିନ୍ୟୁ କରିବି ପିଜି ସରିଲା ମୋର ସରିବ।
ଆପଣ କଣ ପିଜି
ହଁ। ଗ୍ରାଜୁଏସନ ପରେ ଚାକିରି କରିଦେଲି ସାଙ୍ଗେ ସାଙ୍ଗେ।
ଆଜ୍ଞା।
ତାପରେ ବିଜି ଚାଲିଛି ଆଉ ଏଇଯୋଇ ପିଜି ଚାଲିଛି ଆଉ।
ଯା ହଉ ଆପଣ ଘର ଟା ସେ ଆପଣଙ୍କ ଘର ଟା ସେଇ ଭୁବନେଶ୍ଵର?
ମୋ ଘର ଏକ୍ଟୁଲି ଖୋର୍ଦ୍ଧା ମାନେ ଖୋର୍ଦ୍ଧ ଟାଙ୍ଗି ବ୍ଲକ ମୋ ପୋ ପାଇଛି ଭୁବନେଶ୍ୱରରେ।
କେମିତି ମାଇନର ସ୍କୁଲ ଟିଚର ଏତେ ତ ଦୂରରେ ପୋଷ୍ଂ ଦେବେନି?
ଦୂର? ମାନେ ଭୁବନେଶ୍ଵର ଭୁବନେଶ୍ଵର ଟା ଖୋର୍ଦ୍ଧା ବ୍ଲକରେ ଯାଉଛି ନା?
ଆଜ୍ଞା।
ସରି ସରି ଖୋର୍ଦ୍ଧା ଜିଲ୍ଲାରେ ଯାଉଛି ନା।
ଆଜ୍ଞା।
ନାଇଁ ନାଇଁ ସେଟ ଦୂର ସମ୍ପର୍କ ନାଇଁ ବହୁତ ଜଣ ବି ଆସି ସୁନ୍ଦରଗଡ଼ ରାଉରକେଲା ଆ ଓଡ଼ିଶା ର ସମ୍ବଲପୁର ବହୁତ ବହୁସାରା ଲୋକ ଆସିକି ପାଠ ପଢ଼ୁଛନ୍ତି ମାନେ ଟିଚର୍ସ ହେଇଛନ୍ତି ଆସିକି।
କିନ୍ତୁ ଆମ ଘର ପାଖରେ ବି ଦି ଜଣ ପାଇଛନ୍ତି। ସେ କିନ୍ତୁ ଆମ ଘର ପାଖରୁ ପାଞ୍ଚ ଛଅ କିଲୋମିଟର ରେଡିଅସ ରେ ହିଁ ତାଙ୍କର ସ୍କୁଲରେ ପୋଷ୍ଟଟିଂ
ସିଏ ଆଚୁଏଲି ଚଏସ ବେଷ୍ଟ କୋଷ ସେ ଥାଏ ଗୋଟେ ସ୍କୁଲ ଥାଏ ସେ ଥାଇ ଅପସନ ଥାଏ ତମେ କୋଉ ସ୍କୁଲ ଚଏସ୍ କରିବ, ମାନେ ଖୋର୍ଦ୍ଧା ଜିଲ୍ଲା ପାଇଗଲା ପରେ
ଆଜ୍ଞା।
ତମର ଆଗରୁ ତେ ରେଜଲ୍ଟ ବାହାରିଲା ତାପରେ କାଉନସିଲଂ ହବ। କାଉନସିଲଂ ତମର ତମ ଜିଲ୍ଲା ତମକୁ ମିଳିଯାଏ।
ଆଜ୍ଞା।
ଆମକୁ ଯୋଉ ଜିଲ୍ଲା ମିଳିଗଲା ତାପରେ ଗୋଟେ ଥାଏ କୋଉ ବ୍ଲକ ରେ କାମ କରିବ। କୋଉ ବ୍ଲକ ର କୋଉ ସ୍କୁଲରେ କାମ କରିବା ସିଏ ତାଙ୍କର ଚଏସବେଶ ସ୍କୁଲ ତାଙ୍କ ଘର ପାଖ ଦେଇଥିବେ, ଲୋକେସନ ଦେଇଥିବେ, ତ ସେଇଠି ପାଇ ଯାଇଥିବେ। ସେମିତି ନୁହଁ କି ପାଇବେ ସେ ସେ ମାନେ ବହୁତ ଦୂରରେ ପାଇପାରନ୍ତି, ପାଖରେ ବି ପାଇପାରନ୍ତି ମାର୍କ ଦେଖିକି ରାଙ୍କ ଦେଖିକି ସବୁ ମିଳେ। ଭଲ ମାର୍କ ରଖିଥିବେ, ଭଲ ରାଙ୍କ ରଖିଥିବେ। ମିଳି ଯାଇଥିବ।
ହୁଁ
ଏଇ ସବୁ ଜିନିଷ ଅଛି, ବେଟର କଥା ନା ଅ କିଛିଟା ବତ ନା ଅ କିଛି ଗୋଟେ ପ୍ରଫେସନାଲ କୋର୍ସ କରିଦିଅନ୍ତୁ।
ଆଜ୍ଞା ଭାବୁଥିଲି ବି ଏ ଡ ଟା କରିବି, ତାପରେ ଆପଣ ତ ଏଇ କହିଲେଣି ବି ଏ ଡ, ଏ ମ ଡ ରେ ବି ଭଲ ସ୍କୋପ୍ ଅ
ବି ଏ ଡ, ଏ ମ ଡ ରେ ଭଲ ସ୍କୋପ୍ ମାନେ କଣ ଶୁଣନ୍ତୁ, ଆପଣ ବି ଇ ଡି ଦି ବର୍ଷ କରିବେ
ଆଜ୍ଞା।
ଏ ମି ଡି ଦି ବର୍ଷ କରିବେ।
ଆଜ୍ଞା।
ଟୋଟାଲ କେତେ ବର୍ଷ ହେଲା, ଚାର ବର୍ଷ।
ଚା ଆ
ଇଣ୍ଟିଗ୍ରେଟେଡ ବି ଏ ଡ, ଏ ମ ଡ କଲେ ଆପଣ ତିନି ବର୍ଷ କୋର୍ସ ସରିଯିବ।
ଆଜ୍ଞା।
ଦିଟାଙ୍କ କାଉଣ୍ଟର ହବ।
ଆଚ୍ଛା।
ବେଟର ସେଇଟା ରହିବ। ସେ ଏଇ କୋର୍ସଟା ଶୁଣିଥାନ୍ତି, ଜାଣିଥାନ୍ତୁ ଗୋଟେ କୋଷ ଏମତି ଇଣ୍ଟିଗ୍ରେଟେଡ ବି ଏ ଡ, ଏ ମ ଡ ଅଛି। ଯେମିତି ଆମେ ଇଣ୍ଟିଗ୍ରେଟେଡ ବି ଏ ଡି କହୁଛେ ଇଣ୍ଟିଗ୍ରେଟେଡ ବି ଏ ଡି ରେ କଣ ହଉଛି, ତିନି ବର୍ଷ ପ୍ଲସ ଗୋଟେ ବର୍ଷ ଚାରି ଚାରି ଚାରି ବର୍ଷ ରେ ବି ଇ ଡି ଆଉ ପିଜ ସରିଯାଉଛି।
ଆଉ ଗୋଟେ ଆଉ ଗୋଟେ କଣ ସ୍ପେଶାଲ ବି ଏ ଡ ଅଛି। ସେ ଯୋଉ
ବିଲକୁଲ କରନ୍ତୁନି, ବିଲକୁଲ କରନ୍ତୁନି। ମୁଁ କହୁଛି। ସେପ୍ସିଆଲ ବିଡି ରେ ବହୁତ୍ କଣ୍ଟ୍ରଭସି ହୋଉଛି ସେପ୍ସିଆଲ ବିଡି ସ୍ପେଶାଲ ସିଟି ଅଛି। ସେପ୍ସିଆଲ ଡିଏଲ୍ଡି ଯୌଡା କହୁଛ ହେଲା ସେଟା କଣ ହବ ସେପ୍ସିଆଲ ସ୍କୁଲ୍ ରେ ଭଲ ଚାନ୍ସ ମିଳିବ।
ଆଜ୍ଞା।
ତାକୁ ଛାଡିଦେଲେ ଅନ୍ୟ ଜାଗାରେ ଭଲ ଚାନ୍ସ ମିଳେନ ମିଳେନି।
ମାନେ ସେଗୁଡା କଲେ ନର୍ମାଲ ସ୍କୁଲରେ ବି
ନର୍ମାଲ ସ୍କୁଲ ରେ ପୋଷ୍ଟିଙ୍ଗ ହେଇପାରୁଛି କିନ୍ତୁ କେତେବେଳେ ବି କେସ୍ ହେଇକି ବନ୍ଦ ହେଇଯିବ ପଚାରୁନ ଆ ଆମ ସ୍ୱାମୀ ଜଣେ ଆମେ ପାଇଲୁ ଦୁଇ ହଜାର ଚବିଶୀ ଆମେ ମୁଁ ବର୍ତ୍ତମାନ ସିଠି କରିଥିଲି।
ଆଜ୍ଞା।
ବିଡି ମୁଁ କରିନଥିଲି ମୁଁ ସିିଟି କହିଥିଲି ବର୍ତ୍ତମାନ ମୁଁ ଏଇ ଅଛି। ଠିକ ଅଛି ଆମ ସମୟରେ ଯୋମନେ ସ୍ପେଶାଆଲ ବିଡି କରିଥିଲେ
ଆଜ୍ଞା।
ସ୍ପେଶାଲ ବିଡି ସ୍ପେଶାଲ ସିଟି କରି ପକେଇବ ସ୍ପେଶାଲ ବିଡି ବିଡି ବାଲା ହେନା ପକେଇଥିଲେ ସେମାନେ କେସ୍ ଚାଲିଥିଲା ପୋଷ୍ଟିଂ ପାଇନାହାନ୍ତି। ଏବେ ଦେଢ ବର୍ଷ ପରେ ସେ ପୋଷ୍ଟିଙ୍ଗ ଏବେ ପାଇଲେ ଯୋଉ ସେ ସିନ୍ ଟା କେ କେତେ ବି ବନ୍ଦ ହେଇ ଠିକ ନାହିଁ ଯେ ନର୍ମାଲ ବିଇଡି ନର୍ମାଲ ସିଟି ବାଲା ନର୍ମାଲ ସ୍କୁଲ୍ ରେ ପଢେଇ ପାରିବେ ନାହିଁ। ହ ସେଇଟା ସ୍ପେଶାଲ ଜିନିଷ ପସନ୍ତ ନୁହେଁ। ହେଲେ ଏଇଟା କରନ୍ତୁ ବେଷ୍ଟ ମାନେ ଆପଣ କହିବେ ପରେ ପରେ ଯେତେବେଳେ ଚିନ୍ତା କରିବେ ସେ ଜଣେ ମତେ କିଏ ଆଡଭାଇସ ଦେଇଥିଲେ ଏମିତି ଆପଣ ଜାଣିପାରିବେ ଇଣ୍ଟିଗ୍ରେଟେଡ୍ ଡି ଏ ଡ୍, ଏମ୍ ଏ ଡି କୋର୍ସ କରନ୍ତୁ। ଇଫ୍ ଗ୍ରେଟ ଫର୍ ୟୁ।
ଯା ହଉ ଧନ୍ୟବାଦ। ନାଇଁ ମତେ ବି ଜଣେ ସାର୍ କହୁଥିଲେ କି ସ୍ପେଶାଲ ବି ଏ ଡ କଥା ମୁଁ ତାକୁ ଏମତି କହିଥିଲି କି ସାର୍ ଏମତି ମୋର
ସ୍ପା ଆମେ ସ୍ପେଶାଲ ବିଡ୍ କଥା ଜଣେଇକି କହୁଥିଲା ଆପଣ କଣ ଆଉ ଶୁଣନ୍ତୁ ସେ ଯୁକ୍ତି କରିବେ ଯେ ହଁ ଏମାନେ ଚାକିରି ପାଉୁଚନ୍ତି ଚାକିରି ଚାକିରି ପାଉଛନ୍ତି ମନା ନାଇଁ ସମସ୍ତେ କେସ୍ ଚାକିରି ପାଏ। ପ୍ରଥମ ରାୟଙ୍କ ତମ କୁ କିନ୍ତୀ ମିଳୁନି? ହେଲା ସବୁ କେସ୍ ପରେ ତାଙ୍କର ସବୁ ପାଲା ଚାଲିଛି ଆଉ ବହୁତ ପାଲା ଏଥର ରହୁଛି। ଆଉ ଆପଣଙ୍କ ଶୁଣନ୍ତୁ ଆଉ ଗୋଟେ ସେତା ହଉଛି ଆପଣ ସେ ସ୍ପେସାଲ୍ ବି ଇ ଡି ମାନେ ଆପଣଙ୍କ ଯୋଉ ଡିଜେବଲ ଚାଇଲଡ୍ ନାହିଁ କି?
ଆଜ୍ଞା।
ଡିକାବୁଲ ଚାଇଲ୍ଡ କୁ ପଢବା ପାଇଁ ଏଲିଜିବୁଲ୍ ହେଇଗଲେ ପୁରା ଫ୍ରି ରେ ଆଉ ସେ ଲାଇନରେ କମ୍ପିଟିସନ ବହୁତ କମ୍ ଏମ୍ପ୍ଲୟମେଣ୍ଟ ଭଲ ମିଳିବ ପ୍ରୋବ୍ଲେମ ସେ ଜାଗାରେ ହଉଛି ଏମ୍ପ୍ଲୟମେଣ୍ଟ ହିଁ ବାହାରୁନି।
ଆଛା।
ଅତି ପାଞ୍ଚ ଚାରିଟା ପୋଷ୍ଟିଂ ହଁ ବାରୁନି ତ ଭଲ ପ ପୋଷ୍ଟିଂ ବାହାରିଲେ ମିଳିଯିବ।
ଆଜ୍ଞା।
ଟିକେଦି ଆ ଭଲ ପଢା ବା ଟିକେ ପଢା କୁ ଟାଇପ୍ ର ହେଇଥିବ ବା ଟିକେ ଗୁଡ ଷ୍ଟାଣ୍ଡଡ୍ ଆଇ କୋଉ ହେଇଥିବ ପୋଷ୍ଟିଙ୍ଗ ମିଳିଯିବ ମାନେ ପା ମିଳିଯିବ ଆଣଙ୍କୁ ଜବ୍ ମିଳିଯିବ କିନ୍ତୁ ବାହାରିଆ ଦରକାର ପୋଷ୍ଟିଙ୍ଗ ମୋ ସାଙ୍ଗ ଗୋଟେ ସ୍ପେସିଆଲ ବହିଛି ହଇରାଣ ହଉଛି। ଆଉ ସ୍ପେଶଆଲ ସିଟି ଗଲେ ସମସ୍ତେ ସ୍ପେଶଆଲ ବି ସ୍ପେଶାଲ ସିଟି ଏଇଆ ଭାବିକି ପ କହୁଛନ୍ତି ଯେ ବିଇଡି ନମର୍କୁ ବି ଚାକିରି କରିବା ପାଇଁ ଏଲିଜିିବଲ ହେଇଗଲେ ଡିଯାବୁଲ ସ୍କୁଲ ବି ଚାକି ଚାିରି ଏଲିଜିବଲ ହେଇଗଲେ। ଭାବୁଛନ୍ତି ନା ତାଙ୍କଠୁ ଦିଆଡେ ବାଟ ଖୋଲିଗଲା ଆଉ।
ଆଜ୍ଞା
କଣ୍ଟ୍ରଭସି ହଉଛି ତା
ମୁଁ ବି ମୁଁ ବି ତ ସେଇୟ ଭାବୁଥିଲି ମୁଁ କହିଲି ଯଦି ସ୍ପେଶାଲ ବିଇଡ ରେ ଦି ପଟୁ ସୁବିଧା ମିଳୁଛି ତାହେଲେ ସେଇଟା କରିଦେବେ ସେଇଟା ଭଲ ହବ। ଦେଖିଲେ ବେଳୁ ଯାଆ ହଉ ଆପଣ କହିଦେଲେ ଭଲ କଲେ।
ନାଇଁ ନାଇଁ ଏତେ କଣ୍ଟ୍ରଭର୍ସି ହଉଛି ମନା ନାଇଁ ଶେଷରେ ବିଇଡ ଵାଲା ବିଜ ସ୍କୁଲ ରେ ଚାକିରି ବା ତାଙ୍କ କେତେବେଳେ କୋଉଠି କଟିଯିବ କିଛି ନାହିଁ ସବୁ ବର୍ଷ କେ ସ୍ପେଶଲ ବିିଡିଓ ଚା ତାକୁ ସେଇା ସେଇା ଛାଡ଼ନ୍ତୁ ଫାଲତୁ କଥା ମୁଁ ଏବେ ଗୋଟେ ଏବେ ରିସେଣ୍ଟ କଥା କହୁଛ ମାନେ ଚାଲିଚି ଏବେ ରେସେଣ୍ଟଲି ଏସଏସଟି ସ୍କୁଲ ଯୋଉ ଅସସମ ସ୍କୁଲ ନାହିଁ କି
ଆଜ୍ଞା
ଆସାମ ସ୍କୁଲ ର ପୋଷ୍ଟଟୁା ବାହାରିଲା
ଆଜ୍ଞା
ଆସାମ ସ୍କୁଲରେ ଆ କଣ ହେଇଛିି ଆମ ଆଗ ପିଆରେ ବ ଦେଖିବା ପିଆରେ କଣ ହେଇଛିର୍ମା ବାଡି ବାଲା ବିଇ ବା ଏଲିଜିିବଲ୍ୁହନ୍ତି ଡିଇଡି ବାଲା ନେଇଗଲେ।
ଆଜ୍ଞା
ସ୍ପେଶାଲ ସିଟି ଅ ରଙ୍ଗ ପାଇଁାଇ ଅଠରଟା ସିଟି ରିଜାର୍ଭ ଅଛି। ସେଇ ଅର୍ଥଟ ହ୍ୟାଲୋ
ଆଜ୍ଞା ଆଜ୍ଞା
ସ୍ପେଶାଲ ସିଟି ବାଲା ପାଇଁ ଅଠରଟା ସିଟି ରିଜର୍ଭ ଅଛି ତାଙ୍କୁ ଛଅଟା ସିଟ୍ ରିଜର୍ଭ କରିବା ପାଇଁ ମ ତାଙ୍କ ପାଇଁ ଟାଇମ୍ ଲାଗୁଛି ସେ ତାଙ୍କ ପାଇଁ କେସ୍ଟା ପେଣ୍ଡିଙ୍ଗ ପଡ଼ିଛି।
ଆଛା
ସବୁ ମିଳଗଣି ଅନ୍ୟ ଚାକିରି ପାଇଗଲେଣି କରିପାରୁନାହାନ୍ତି ତ ଆଉ କଣ ପ୍ରୋବ୍ଲେମ ହଉଛି ଏଜ ବେସ
ଆଜ୍ଞା
ଆଜ୍ଞା
ଓ ହଉ ତାହେଲେ ଠିକ ଅଛି ଆଉ। ଶୋଇ ପଡିଆ କଣ କହୁଛନ୍ତି ସୋଇ ପଡନ୍ତୁ।
ଆଜ୍ଞା ଯାହା ହଉ ଆପଣ କହିଲେ ଭଲ କଲେ ନହେଲେ ମୁଁ ଯଦି କରିଦେଇଥାନ୍ତି ପୁଣି ଅସୁବିଧା ହେଇଥାନ୍ତା।
ନାଇ ନା ଆପଣ ଶୁଣନ୍ତୁ ମୁଁ କହିଲି ଆପଣ ବିଶ୍ଵାସ କରନ୍ତୁନି
ଆମର ଟିକେ ଗୁଗୁଲି ଷ୍ଟାଟସ୍ ଦେଖୁନ୍ତୁ ଇନୱାରି କରନ୍ତୁ। ପ୍ରପର ଇନକ୍ୱାରି କରିକି ଆପଣ ଦେଖନ୍ତୁ। ସ୍ପାଲ ବି ଏଲିଜିିବଲ ହଉଛନ୍ତି କି ନାଇଁ ତାପରେ ଆପଣ ଆର କେ ଆପଣ ତ କହେ ବିଡି ପିଟି କରିବା ମାନେ ଆପଣ ଖାଲି ଷ୍ଟେଟରେ ସେ ମାନେ ଲିଙ୍କ ରହିବେନି ଆପଣଙ୍କର କେଭିକୁ ଯିବେ ନବଦେବ ଅଛି ସବୁ ଜାଗା ଅଛି। ସେ ଜାଗାରେ ବି କାଟାଗୋରରେ ସ୍ପସିାଆଲ ଭିଡ଼ି ଅଛି କି ନାହିଁ ସେ ସବୁ ଦେଖନ୍ତୁ। ଦେଖି ସାରିଲା ପରେ ଆପଣ ଡିସାଇଡ କରନ୍ତୁ କୋା ହ କିନ୍ତୁ ସ୍ପାଲ ଭଲ ସ ଭଲ କୋର୍ସ କିୁ ତାଠୁ ବେଟରଇଣ୍ଗ୍ ଇଡ଼ିଆ ମିଡି କରିଦିଅନ୍ତୁ ବେଷ୍ଟା।
ଆଜ୍ଞା। ସେଇଆ କରିବି ଆଉ। ସେ ବାହାରିବ ଏଇ ଅ ଅଗଷ୍ଟ ମାସରେ ବାହାରିବ ତାର ନୋଟିଫିକସ। ଆସ ଭାବିଛି ପକେଇକି କରିଦେବି ଆଉ। ସିଲେକ୍ସନ ହେଇଯିବ ଆଜ୍ଞା ଆଜ୍ଞା।
ଚା ଯେତେବେଳେ ନେ ସ୍ ଟାଇମ୍ ଆସିବେ ମତେ କହିବେ କ୍ରିଟ ଦେଇକି ଆଣିବେ। ଧରିକ ଆସିବେ ମତେ ଆଉ ଗିଫ୍ଟ ଧରିକି ଆସିବେ। ଠିକ ଅଛି ଅ ହଉ ଠିକ ଅଛି ଏଟା ରଖୁଛି।
ଆଜ୍ଞା ଆଜ୍ଞା।
ହଁ।